ହ୍ୟାଲୋ ଜୟ ଜଗନ୍ନାଥ ଏ କଣ କରୁଛନ୍ତି ଆପଣ?
ମୁଁ କିଛି ନାହିଁ ଆପଣ ଯୋଉ କହୁଥିଲେ ଏ ଯୋଉ କୁଆଡେ ଯିବା କଥା। ସେଇ ବିଷୟରେ ପୁନର୍ବାର ପଚାରିବାକୁ ଆପଣଙ୍କୁ ଫୋନ କରିଛି। ଆପଣଙ୍କର କିଛି ଅସୁବିଧା ହେଲା କି ଯେତେବେଳେ?
ନା ନା କିଛି ଅସୁବିଧା ନାହିଁ ମୋ ଫୋନରେ ଚାର୍ଜ କିଛି ନଥିଲା ତ ସେଥିପାଇ ମୁଁ ଟିକେ ଫୋନ କାଟି ଦେଲି।
ଓ ସେ ତ ସେଥିପାଇଁ ମୁଁ କ୍ଷମା ଯାଉଛି ପୁନର୍ବାର ଆପଣଙ୍କୁ ଫୋନ କଲିି ବୋଲି।
ଆଜ୍ଞା ଆଉ କିଛି ଅସୁବିଧା ଅଛି କି ଆପଣଙ୍କର ଏବେ ରହିବାର ଯୋଉ ହଷ୍ଟେଲରେ ରହୁଛନ୍ତି? ଲେ କିଛି ଅସୁବିଧା ହଉଛି କି?
ନାଁ ଆଜ୍ଞା ମୋର କିଛି ଅସୁବିଧା ହଉନି।
ଯଦି ମୋ କିଛି ଅସୁବିଧା ହୁଏ ତାହେଲେ ହଷ୍ଟେଲରେ ମତେ ଜଣେଇବେ କାରଣ ମୁଁ ଶୁଣିଛି ଯେ କଲେଜରେ ବଡ ଭାଇ ମାନେ ସବୁ ପାଟିିତୁଣ୍ଡ କରନ୍ତି ତ ସେଥିପାଇଁ ମୁଁ ଆପଣଙ୍କୁ
ଉଣେଇଶି। ଆଜ୍ଞା କହୁନାହାନ୍ତି ମୁଁ ଆପଣଙ୍କ କଥା ଶୁଣୁଛି।
ଆପଣ ବୋଧେ କିଛି କାମ କରୁଛନ୍ତି କାରଣ ସେଥିପାଇଁ ଆପଣ ଟିକେ ସେପଟେ ବ୍ୟସ୍ତ ଅଛ ରହୁଛନ୍ତି।
ନା ଆଜ୍ଞା ମୁଁ ଏପଟେ କିଛି ବ୍ୟାସ୍ତ ନାହିଁ ଆପଣ କଥା କହୁନାହାନ୍ତି?
ମୁଁ ସେଆ କହିଲି ଯେ କଲେଜରେ ବଡ ଭାଇ ମେ ସବୁ ପାଠିତୁଣ୍ଡ କରନ୍ତି ତ ସେଥିପାଇଁ ମୁଁ କହିଲି ଆ ଆପଣର ଯଦ କିଛି ଅସୁବିଧା ହୁଏ ତାହେଲେ ମତେ ଜଣେଇବେ ନିଶୟ।
ହଁ ଆଜ୍ଞା ମୁଁ ଆପଣଙ୍କୁ ନିହାତି ଜଣେଇବି।
ଆଜ୍ଞା ଆଉ ଆପଣ ଏବେ ଖାଇବା ପିଆବା ସରିଲାଣି ନା ସରିନି? ହଷ୍ଟେଲରେ ତ ଜଲଦ ଖବାକୁ ଦେଇଦିଅନ୍ତୁ ଯାହାଛି।
ଆଜ୍ଞା ନିହାତି ଜଲ୍ଦି ଆମେ ଜଲ୍ଦି ଖାଇବା ସରିଯାଏ।
ଆଜ୍ଞା ଆଉ ଆପଣ ବର୍ତ୍ତମାନ କଣ କରୁଛନ୍ତି?
ନା ଆଜ୍ଞା ମୁଁ ଏଇନା କିଛି ନାଇଁ ଘରେ ବସିଛି ଏଇଠି।
ଆଜ୍ଞା ହଉ ଠିକ ଅଛି। ଛି ଆପଣ ବର୍ତ୍ତମାନ ଏବେ ଫୋନ ରେ କଥା ହଉଛନ୍ତି ତ ବର୍ଷା ସେପଟେ ହଉଛି ନା ହଉନି?
ନା ଆଜ୍ଞା ଆମର ଏପଟେ ଖରା ହଉଛି ଜୋର।
ଆଜ୍ଞା ଏପଟେ ଖରା ହଉଛି ତାହେଲେ ବହୁତ ଭଲ କଥା ଆମର ଏପଟେ ଜୋର ବର୍ଷା ହଉଛି।
ତ ଆପଣ ଆମ ସ ର ବିପରୀତ ଦିଗରେ ବୋଧେ ରହୁଛନ୍ତି। ଆମର ବିପରୀତ ଦି ବିପରୀତ ଦିଗରେ ଆମର ଏପଟେ ମେଘ ଉଠେଇସ ଆପଣ ତାହେଲେ ସେପଟେ ବର୍ଷା ହଉଥିବ।
ଆଜ୍ଞା ତାହେଲେ ସେୟଆ ହେଇଥିବ ଆଉ।
ଆପଣ ବୋଧେ ଖୋପାଢ଼ି ଦେଇଦେଲେ ତ।
ଆଜ୍ଞା ମୁଁ ବର୍ତ୍ତମାନ ଘରେ ତ ପହଞ୍ଚିଲି ତ କବାଡ଼ି ଟିକୁ ଦେଇଦଥିଲି ତ।
ଆଜ୍ଞା ତ ଭଲ କଥା ଆପଣଙ୍କ ଘରେ ଏକା ରହୁଛନ୍ତି ତ କବାଟ ଦେଇଦେବେ ନହେଲେ ଚୋର ଟକାୟ ସବ ଆପଣଙ୍କ ଘରେ ପସିଜିବେ।
ନା ନା ମୁଁ ବର୍ତ୍ତମାନ ଏକ ଅ ହ ସୋସାଇଟି ଉପରେ ରହୁଛି ସେଠାରେ କେହି ଏତେ କିଛି ଚୋରଫୋର ଆସିବାର ସମ୍ଭାବନା ନାହିଁ। କିନ୍ତୁ ତଥାପି ବି କାଳେ କଣ କହିବ ବୋଲି ମୁଁ ଆଗ କବାଟ ଟିକୁ ଦେଇଦେଲି।
ଆଜ୍ଞା ଆପଣ ସବୁବେଳେ କବାଟ କଟା ଦେଇ ଦିଅନ୍ତୁ ନଚେତ୍ କିଛି ନା କିଛି ଅସୁବିଧା କେବେ ହେଇଯିବ ସବୁବେଳେ କ ଚାରି ଆଙ୍ଗୁଠି ସେ ପାଞ୍ଚ ଆଙ୍ଗୁଠି ସମାନ।
ଆଜ୍ଞା ଆପଣ ଯୋଉଟା କହୁଛନ୍ତି ସେ କଥା ମଧ୍ୟ ମୁଁ ବୁଝୁଛି।
ତେଣୁ ଆପଣ ଟିକେ ସେଥିପ୍ରତି ସତର୍କ ରୁହନ୍ତୁ।
ଆଜ୍ଞା ମୁଁ ସତର୍କ ଅଛି ସେଥିପାଇଁ ତ ଆଗଆ କହିବା ଆଗରୁ ମୁଁ କବାଟ
ଆଜ୍ଞା ଭଲ କରିଛନ୍ତି।
ଆଜ୍ଞା ଆପଣଙ୍କ ଦେହ ବର୍ତ୍ତମାନ ତ ବହୁତ ଭଲ ଥିବ।
ଆଜ୍ଞା ମୋ ଟିକେ ଦେହ ଟିକେ ଅସୁସ୍ଥ ହେଇଯାଇଥିଲା ବର୍ତ୍ତମାନ ପଛେ ଏବେ ମୁଁ ସୁସ୍ଥ ଅନୁଭବ କ-କରୁଛି। ଆପଣଙ୍କ ଦେହ ବୋଧେ ମତେ ଲାଗୁଥିଲା ଆଗୁରୁ କଣ କିଛି ଅସୁସ୍ଥ ହେଲା ଭଳିଆ? ବର୍ତ୍ତମାନ ବୋଧେ ଆପଣ ସୁସ୍ଥ ହେଇଗଲେଣି?
ନା ନା ବର୍ତ୍ତମାନ ମୋ ମୁଣ୍ଡ ଟିକେ ଜୋରେ ବିନ୍ଧୁଚି କାହିଁ କେଜାଣି। ବୋଧେ ଖାଇଆ ପିଆ ଠିକ ଠାକ ହୋଇନାହିଁ ବୋଲି ମୋର ଟିକେ ମୁଣ୍ଡ ବିନ୍ଧୁଚି।
ଆଜ୍ଞା ତାହାଲେ ଆପଣ ଟିକେ ଖାଇଆ, ପିଆ ଠିକ ଠାକ କରୁ ନାହାନ୍ତି, ଯଦି ଖାଇଆ, ପିଆ ଠିକ ଠାକ ହଉନି, ତାହେଲେ ଆପଣ ଟିକେ ଖାଇଆ, ପିଆ ଠିକ ଠାକ୍ କରନ୍ତୁ।
ଆଜ୍ଞା ନିଶ୍ଚୟ ନିଶ୍ଚୟ ମୁଁ ସେଥିପ୍ରତି ଧ୍ୟାନ ଦେବି, ଆପଣ କହୁଛନ୍ତି ଯେ ମୁଁ କହିଲି ଯେ ଆପଣଙ୍କର ହଷ୍ଟେଲରେ ଏ-ଏ ହଷ୍ଟେଲରେ ପରିବେଶ କେମିତି ଲାଗୁଚି ସବୁ ଠିକ ଠାକ୍ ଅଛି ତ?
ଆଜ୍ଞା ପରିବେଶ ତ ଆପଣ ଜାଣିଥିବେ ଆପଣ ତ ମଧ୍ୟ ଦୁଇ ବର୍ଷ ହଷ୍ଟେଲରେ ରହିକି ଆସଛନ୍ତି। ଆପଣ ତ ଜାଣିଥିବେ କିପରି ପରିବେଶ ଆଉ।
ଆଜ୍ଞା। ସେଠାରୁ ତ ବରୁଣେଇ ପାହାଡ ପୁରା ସମ୍ପୂର୍ଣ୍ଣ ଭାବରେ ଦେଖା ଯାଉଚି, ମୁଁ ସେତକ ଜାଣିଛି ମୁଁ ସବା ଉ ଉପର ମହଲାରେ ରହୁଥିଲି ତ ସେଠାରୁ ବରୁଣେଇ ପାହାଡ ପୁରା ଦେଖା ଯାଉଚି ଆପଣ ତ ଭଲ ଦୃଶ୍ୟର ଆନନ୍ଦ ନଉଥିବେ।
ଆଜ୍ଞା ମୁଁ ବହୁତ ଭଲ ଦୃଶ୍ୟ ଆମର ଏପଟେ ଖରା ହଉଚି ତ ସେଥିପାଇଁ ଆପଣ ଆପଣଙ୍କର ସେପଟେ ବର୍ଷା ହଉଥିବ, ଆପଣ ବୋଧେ କାଲି ବୋଧେ ଖରା ଜୋର ହଉଥିଲା ମୁଁ ଆଶା କରୁଚି।
ଆଜ୍ଞା କାଲି ଆମର ଜୋରେ ବର୍ଷା ହଉଥିଲା ଏବେ ତ କୁହ ଟିକେ ଟିକେ ରହିଛି ବୋଲି, କାଲି କିନ୍ତୁ ଦିନ ସାରା ଲଗାଣ ବର୍ଷା ଲାଗି ରହିଲା ଆଜି ବର୍ତ୍ତମାନ କିଛି ଟାଇମ ବର୍ଷା ହଉଚି କିଛି ଟାଇମ ଛାଡୁଚି। କିନ୍ତୁ କାଲି ପୁରା କଣ୍ଟିନୁସଲି ଚାଲିଥିଲା ବର୍ଷା ଆମର ଏପଟେ।
ନାଇଁ ଆଜ୍ଞା ମୁଁ ଆ କାଲି କଥା କୁହନି ତା ପୂର୍ବ କାଲି କଥା କହୁଚି ବୋଧେ ଖରା ଜୋର ହଉଥିଲା।
ଆଜ୍ଞା ପୂର୍ବ କାଲି ଖରା ଜୋର ହଉଥିଲା କିନ୍ତୁ କାଲି ହଠାତ୍ ଜୋରେ ବର୍ଷା ଲଗାଣ ବର୍ଷା ଲାଗିଗଲା।
କାରଣ ଆମର ଏପଟେ ଖାଲି ତା ପୂର୍ବ ଦିନ ବହୁତ ଜୋର ବର୍ଷା ହଉଥିଲା। ଏପ-ଏପରି ବର୍ଷା ହେଉଥିଲା ଯେ, ଆପଣଙ୍କର ହାତେ ଦୂରେ ବି ଗୋଟେ ପିଲା ଠିଆ ହେଲେ ଆପଣଙ୍କୁ ଦେଖାଯିବ ନାହିଁ।
ଆଜ୍ଞା ମ ଆ କାଲି ସେଇଭଳିଆ ଆମର ଏପଟେ ହୋଇଚି। ଆପଣ ଯେହେତୁ ଆମ ବିପରୀତ ଦିଗରେ ରହୁଛନ୍ତି ତ ସେପଟେ ଏତେ କେତେବେଳେ ଖରା ହେଲେ ଏପଟେ ବର୍ଷା ହଉଚି, ଏପଟେ କେତେବେଳେ ବର୍ଷା ହେଲା ଆପଣଙ୍କ ସେପଟେ ଖରା ହଉଚି।
ଆଉ ଆପଣ ନା ଆପଣଙ୍କ
ବର୍ତ୍ତମାନ ତ ମୁଁ ଏବେ ସହରକୁ ଆସଚି, ତ ମୋ ଗ୍ରାମ ଘରକୁ
ହ
ବର୍ତ୍ତମାନ ତ ମୁଁ ଏବେ ସହରକୁ ଆସିଚି, ମୁଁ ଗ୍ରାମ ଘରକୁ ଫେରି ନାହିଁ ମୁଁ ଆଉ କିଛି ଯାହା ଭାବୁଚି ଏଠାରେ ଦି ତିନି ଦିନ ରହି କି ପୁଣି ଗ୍ରାମ ଘରକୁ ଫେରିଯିବି ବୋଲି।
ଗ୍ରାମ ସବୁବେଳେ ଗ୍ରାମ, ସହର କେବେ ତା ସ୍ଥାନ ନେଇପାରିବ ନାହିଁ।
ଆଜ୍ଞା କିନ୍ତୁ ଏତିକି ସହରରେ ରହିବା ପାଇଁ ମୁଁ ବାଧ୍ୟ ହଉଚି, କାରଣ ଏଠାରେ ଯେହେତୁ ପାଠ ପଢା ପଢି କରୁଚି ତ ସେ ଏଥିପାଇଁ ଏଠାରେ ରହିଆକୁ ବାଧ୍ୟ ହଉଚି ନହେଲେ ମୋତେ ସହରରେ ରହିବା ପାଇଁ କେବେ ଇଚ୍ଛା ବି ହୁଏ ନାହିଁ। ମୁଁ ଯେହେତୁ ଗ୍ରାମରେ ବଢିକି ଆସିଚି, ଗ୍ରାମରେ ପିଲାବେଳୁ ପଢି ଆସିଚି ତ ସେଠାରେ ମତେ ଭଲ ଲାଗେ।
ଆଜ୍ଞା ଗ୍ରାମ ସର୍ବଦା ସୁଖଦାୟକ ଶାନ୍ତିରେ ଲୋକ ରୁହନ୍ତି ସେଇଠି। କିଛି ପାଟି ନାହିଁ, କିଛି ଧୂଳି ପ୍ରଦୂଷଣ ନାହିଁ। ନିଜ ଘର, ନିଜ ଗାଈ, ନିଜ ଗୋ ଗୋରୁ ସବୁ ନିଜର। କିଛି ପରର ନୁହଁ। ଆଜ୍ଞା ହଁ କି ନାହିଁ?
ଆଜ୍ଞା ସେଟା ସତ କଥା କହୁଛନ୍ତି କାରଣ ଗାଁ ରେ ରହିଲେ ତୁ ଚା ବିତ ଆପଣ ଜାଣିଥିବେ ଯେହେତୁ ଚାଷ ଜମି ହୋଇଗଲା ପରେ ସବୁଜ ସବୁଜ ଦେଖାଯାଏ ବର୍ଷା ଦିନକୁ, ସେ ସବୁର ଦୃଶ୍ୟ ତା ଆଗରେ ତ ଏ ସହରର ଦୃଶ୍ୟ କିଛି ନୁହଁ। ଯେହେତୁ ଗ୍ରାମ ଏରିଆରେ ରହିଲେ ସବୁ ପାଣି ପବନ ଥଣ୍ଡା ଥାଏ ଆଉ ବ। ଦୃଶ୍ୟ ମଧ୍ୟ ବହୁତ ଭଲ ଥାଏ, ତ ମୋତେ ସେଠାରେ ରହିବା ପାଇଁ ବହୁତ ଭଲ ଲାଗେ, ଆପଣ ତ ଜାଣିଥିବେ। ଖରାଦିନେ ଆମ୍ବ ପାଚିଲେ ବହୁତ ଭଲ ଲାଗେ ଖାଇବା ପାଇଁ ତ ମୁଁ ସେ ଗ୍ରାମର ରହିଲେ ସେ ସବୁ ଜିନିଷକୁ ବହୁତୁ ମିସ୍ କରୁଛି ବର୍ତ୍ତମାନ।
ମୁଁ ଆଉ ଶୁଣିବାକୁ ପାଇଲିି କଣ ଆପଣଙ୍କ ଗାଁ ରେ ବହୁତ ସାରା ନାଲି ରଙ୍ଗର ଆମ୍ବ ବହୁତୁ ହୋଇଛି?
ଆଜ୍ଞା ଆମର ସେପଟେ ସୁନ୍ଦରୀ ଆମ୍ବ ବୋଧେ ଯଉଟା ଚାଷ କରାଯାଏ। ଆମ ଗାଁରେ ଚୁ ସୁନ୍ଦରୀ ଆମ୍ୱ ଚାଷ କରାଯାଏ। ସେ ଆମ୍ବ କିନ୍ତୁ କଞ୍ଚା ଥିଲା ବେଳେ ଖଟା କିନ୍ତୁ ପାଚିଗଲା ପରେ ବହୁତୁ ମିଠା ଲାଗେ।
ଆଜ୍ଞା ମୁଁ ସେଇ ଆମ୍ବର ବିଶେଷତ ଜାଣିଛି ପଛେ ଆପଣଙ୍କର କଣ ନିଜର ବଗିଚା ଅଛି ଆମ୍ବର?
ଆଜ୍ଞା ଆମର ଆବ ଆମ୍ବ ବଗିଚା ଚାରିଟି ରୁ ପାଞ୍ଚଟି ଅଛି ସେଠାରେ ମ ଧ୍ୟ ଆପଣ ଯୋଉ କହୁଛନ୍ତି ସେଇ ସୁନ୍ଦରୀ ଆମ୍ୱ ର ଆ ଚାଷ ମଧ୍ୟ ହୁଏ।
ଆଜ୍ଞା ମୁଁ ଏତେ ଆମ୍ବ ବିଷୟରେ ଜାଣିିନାହିଁ ପଛେ ଆମର ଗୋଟେ ଗାଁ ରେ ଆମର ନିଜର ଆମ୍ବ ତୋଟାଟେ ଅଛି। ତ ସେଇଠି ଦୁନିଆ ବିଭିନ୍ନ ପ୍ରକାରର ଆମ୍ବ ଗଛ ଲାଗିଚି ତ ସେଥିପାଇଁ ମୁଁ ଜାଣିିନାଇ କୋଉ ଆମ୍ବକୁ କଣ କୁହାଯାଏ।
ଆଜ୍ଞା। ସେ ସବୁ ଧୀରେ ଧୀରେ ଆପଣ ଜାଣିଯିବେ ଆପଣ ଯାଇକି କିଛି ଦିନ ଗ୍ରାମରେ ତ ରୁହନ୍ତୁ ଆପଣ ସେ ଗ୍ରାମର ପରିବେଶ ଆଉ ସେଠାର ସାଙ୍ଗସାଥି ଆଉ ଆପଣଙ୍କ ପରିବାର ଲୋକଙ୍କ ସହିତ ମିଶାମିଶି କଲେ ଅଧି ଅଧିକ ଟାଇମ ସମୟ ଭିତଲେ ଆପଣ ସେ ସବୁ ବିଷୟରେ ସବୁ ଅବଗତ ହୋଇଯିବେ।
ତ ମୁଁ ତାହେଲେ ଭାବୁଛି ଆପଣଙ୍କ ଆମ ଗାଁକୁ ଥରେ ନେଲେ ଆପଣ ଆମ ଗାଁ ରେ ସବୁ ଗଛ ଦେଖିକି ଆପଣ ତ କହିଦେବି କୋଉ ଗଛ ଆମ୍ବ ଏଇଟା କି ଗଛର ଆମ୍ବ
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ଆପଣ କେବେ ଆପଣ ଗ୍ରାମକୁ ନେଇକି ଯଆନ୍ତୁ ସେ ଏଠାରେ ଟିକେ ବୁଲାବୁଲି କରିବା ଯାହା ଟିକେ ଫଟା ଫଟୋ ଉଠେଇବା ପାଇଁ ଯଦି ଜାଗା ଥିବ ମୋତେ ଫଟୋ ଉଠେଇବାକୁ ପସନ୍ଦ। ତ ସେଠି ଯଦି କିଛି ଫଟୋ ଫଟୋ ଉଠେଇବାକୁ ଜାଗା ଥିବ ସେଠାରେ ଟିକେ ଫଟୋ ଫଟୋ ଉଠେଇବା ବୁଲାବୁଲି କରିକି ଆସିବା ଆଉ।
ଆଜ୍ଞା ଆପଣ ଆରେ ପୁଅ ଦୁନିଆ ଜାକାରେ ଭଲ ଭଲ ଜାଗା ଅଛି ଫଟୋ ଉଠେଇବା ପାଇଁ ଆପଣ କେବେ ଆସନ୍ତୁ।
ଆଜ୍ଞା ନିଶ୍ଚୟ ନିଶ୍ଚୟ ମୁଁ ଆବେ ଆପଣ କେବେ ପୁନର୍ବାର ଗ୍ରାମକୁ ଗଲାବେଳେ ମତେ ଡାକିବେ ମୁଁ ଆପଣଙ୍କ ଗ୍ରାମକୁ ଯିବି। ଆପଣ ଟିକେ ଗୋଟେ କାମ କରିବେ ମୋର ପରିବାର ଲୋକଙ୍କ ସହିତ ଟିକେ କଥା ହେଇଯିବେ ସେମାନେ ଯଦି ରାଜି ହୋଇଇଯିବ ମୋତେ ଛାଡିବା ପାଇଁ ତାହେଲେ ମୁଁ ଆପଣଙ୍କ ଗ୍ରାମକୁ ନିଶ୍ଚୟ ଯିବି।
ଆଜ୍ଞା ମୁଁ ଏଥିରେ ଆପଣଙ୍କ ଘର ଲୋକଙ୍କ ସହ ଆପଣଙ୍କ ଭାଇଙ୍କ ସହ କଥା ହେଇଯିବି ତାପରେ ଆପଣଙ୍କ ମାମାଙ୍କ ସହ ମତେ ବି କଥା ହେଇଯିବି ଏଇ ଦି ଜଣଙ୍କ ସହ କଥା ହେଇଗଲେ ହେଇଯିବ ନା?
ଆଜ୍ଞା ଆଜ୍ଞା ବାପାଙ୍କ ସହିତ କଥା ହେବାର ଆବଶ୍ୟକ ନାହିଁ କାରଣ ମାମା ଅଛନ୍ତି ବାପାଙ୍କୁ ବୁଝେଇବା ପାଇଁ ତ ବା ଆପଣ ଏଇ ଦି ଜଣଙ୍କ ସହିତ କଥା ହେଗଲେ ମ ତା ଆପଣଙ୍କ ସହିତ ମୁଁ ଯାଇପାରିବି।
ଆଜ୍ଞା ବ୍ୟସ୍ତ ହୁଏ ନାହିଁ ଆମ ଗାଁରେ ଗାଡିର କିଛି ଅସୁବିଧା ନାହିଁ ଆମ ନିଜ ଘରେ ଚାରିଟା ଗାଡି। ତ ସେଥିପାଇଁ ଗାଡିରୁ କିଛି ଅୁବିଧା ହବ ନାହିଁ।
ଯାହା ହଉ ଆପଣଙ୍କ ଗ୍ରାମରେ ତ ଏତକ ସୁବିଧା ଅଛି ଯେ ପାଖରେ ଗାଡି ମଧ୍ୟ ରହୁଛି ଯେତେବେଳେ ଚାହିଁବ ଯୋଉ ଗାଡି ନେଇକି ଯାଇପାରିବେ ତେଲ ବି ମଧ୍ୟ ସେ ଗାଡିରେ ରହୁଥିବ ସଦାବେଳେ ସବୁବେଳେ।
ନା ସବୁବେଳେ ସେ ୟାଉରେ ଗାଡିରେ ତେଲ ରହୁନି। ପଛେ ଏତିକି ତେଲ ରହୁଛି ଯେମିତି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଯାଇକି ତେଲ ପକେଇ
ତାହେଲେ ସିଏ ବି ବହୁତ ସୁବିଧାର କାମ କାରଣ ପେଟ୍ରୋଲ ପମ୍ପ ପାଖକୁ ଗଲେ ହେରୀ ଆମେ ଆମ ତେଲ ପକେଇକି ଯାହା ବୁଲାବୁଲି କରନ୍ତେ ପୁଣି ପୁନର୍ବାର ଆଣି ଗାଡ଼ିଟିକୁ ଥୋଇ ଦିଅନ୍ତେ। ଆଉ ଆପଣଙ୍କ ଗ୍ରାମରେ କଣ କଣ ଅଛି ଟିକେ କହିପାରିବେ କି? ମୁଁ ଏପଟୁ ଜାଣି ଦିଅନ୍ତି।
ଆଜ୍ଞା ମୁଁ ତ ଏତେ ବିଷୟରେ ଜାଣିନି ଆମ ଗାଁରେ ତିନି ଚାରିଟା ନଈ ଯାଇଛି। ତ ସେଇ ନଈଙ୍କ ନାଁ ବି ମୁଁ ମଧ୍ୟ ଜାଣିିନାହିଁ ତ ଆପଣ ଆସିଲେ ଆମେ ମଝିରେ ବୁଲା ବୁଲି ଗଲେ ଆମେ ସବୁ ଜାଣିଛିବା।
ନିଶ୍ଚୟ ନିଶ୍ଚୟ ଆପଣଙ୍କ ଗ୍ରାମକୁ ମୁଁ ନିଶ୍ଚୟ ଏବେ କିଛି ଦିନ ଭିତରେ ଯେମିତି ହେଲେ ଯିବି ସେଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣ କାଲି ଟିକେ ଆପଣ ଆମ ଘରେ ଟିକେ କଥା ହେଇଗଲେ ମୁଁ ଟିକେ ନିଶ୍ଚ ଆପଣଙ୍କ ଗ୍ରାମକୁ ବୁଲିବାକୁ ଯାଇପାରନ୍ତି।
ଆଜ୍ଞା ଆପଣଙ୍କ ଘରେ ମୁଁ କଥା ହେଇଯିବି। ତ ଆପଣ ଏଇ ପନ୍ଦର ଦିନ ଭିତରେ ଆମ ଗାଁକୁ ଯାଇପାରିବେ? ମୋର ଯିବାର ଅଛି।
ବର୍ତ୍ତମାନ ପନ୍ଦର ଦିନ ଭିତରେ ତ ଆପଣ ଜାଣିଚନ୍ତି ଯେ ମୋ ଭାଇଙ୍କର ବର୍ତ୍ତମାନ ଦୁର୍ଘଟଣା ହୋଇଚି ତ ବର୍ ତମାନ ପନ୍ଦର ଦିନ ଭିତରେ ତ ସମ୍ଭବ ନୁହଁ। ଏବେ ଏକ ମାସ ଛାଡି ଦିଅନ୍ତୁ ମୋତେ ଆର ମାସରେ ଯଦି ହେବ ମୁଁ ନିଶ୍ଚୟ ଯିବି।
ନିହାତି ଆପଣଙ୍କ ଭାଇଙ୍କ ଦେହ ପ-ଭଲ ହେଲା ପରେ ଆପଣ ଯେବେ କହିବେ ଆମେ ସେବେ ଗାଁକୁ ଯିବା ଠିକ ଅଛି?
ଆଜ୍ଞା ନିଶ୍ଚୟ ନିଶ୍ଚୟ ଠିକ ଅଛି ଆପଣ ଯାହା କହୁଛନ୍ତି ସେଥିପାଇଁ ମୁଁ ଓ ଘର ଯାହା ହଉ ଭଲ କଥା ଆପଣ ମୋତେ ପ୍ରଥମ ଥର ପାଇଁ କିଏ ଆପଣ ଗ୍ରାମକୁ ଡାକୁଛନ୍ତି। ଆଉ ମୁଁ ବି ମଧ୍ୟ ବହୁତ ଖୁସି ଅଛି ଏଇ ସବୁ କଥାରେ। ଆଉ ମୋତେ ବୁଲାବୁଲି କରିବା ପାଇଁ ଆପଣ ତ ଜାଣିଥିବେ ମୋତେ ବୁଲାବୁଲି କରିବା ପାଇଁ ବହୁତ ଭଲ ଲାଗେ। ତ ମୁଁ ବର୍ଷେ ହବ କୁଆଡ କିଛି ଯାଇ ନାହିଁ ବୁଲାବୁଲି କରିବା ପାଇଁ ତ ଆପଣଙ୍କ ଗ୍ରାମକୁ ଯାଇକି କିଛି ଦିନ ରହିକି ଆସିବା।
ଆଜ୍ଞା ଆପଣ ଆମ ଗ୍ରାମକୁ ଆସିଲେ କିଛି ଅସୁବିଧା ନାହିଁ। ତ ବର୍ତ୍ତମାନ ମୋତେ ମୋ ଘର ଲୋକ ଡାକୁଛନ୍ତି ତ ତ ମୁଁ ସେଥିପାଇଁ ଯାଉଛି ଆପଣଙ୍କୁ କିଛି ସମୟ ପରେ ଫୋନ୍ କଲେ ଚଳିବ?
ଆଜ୍ଞା ନିହାତି ଆପଣ ନିଜ ଆପଣଙ୍କ ଘର କାମ ଯଦି କିଛି ଅଛି କି ଯଦି କିଛି ଜିନିଷ ପତ୍ର ଆଣିବାର ଅଛି ଆପଣ ଯାଆନ୍ତୁ ପ୍ରଥମେ ସେ କାମ ସାରିକି ଆସିବେ ହେରି। ମୋତେ ଆଉ କିଛି ସମୟ ପରେ ପୁନର୍ବାର ଫୋନ୍ କରିବେ ଧନ୍ୟବାଦ।
ହଉ ତାହେଲେ ମୁଁ ରଖୁଚି।
ଆଜ୍ଞା ନିଶ୍ଚୟ।